ହଉ।
କଣ କରଛୁ?
ହଁ, ଏଇ ସନ୍ଧ୍ୟାବେଳେ ଏଇଠି ବସିଛି ଆଉ।
ତମ କାମ ସଇଲାଣି?
ହଁ, ସଇଲାଣି ଖାଲି ଆଁ ଏଠି ବସିଛି ଆଉ। ଆଉ ସନ୍ଧ୍ୟାବେଳ କାମ
ସ ସନ୍ଧ୍ୟା ଛଅଟା ବାଜିଲେ, ସନ୍ଧ୍ୟା ଦିଆଯିବ ଆଉ।
ହଁ- ନାଁ ଆମର ଏ ଦିଆଯିବନି ସନ୍ଧ୍ୟା, ଛୁତିକିଆ ହେଇଯାଇଛି ତ।
ଓ ହୋ। ହଁ ଆଜି କଣ ରୋଷଇ ସବୁ ହେଇଥିଲା?
ହଁ ଏ ଯୋଉ, ଏ ଯୋଉ ଡାଲମା କରିଥିଲି। ଆଉ ସେ ବୋଇତାଳୁ ଫୁଲ କ ବରା କରିିଥିନି। ଆଉ ସେ ଯୋଉ ସୁଜନା ଶାଗ କରିଥିଲି, ସୁଜନା ଶାଗ ତୁ କେ କେ ଯୋଉ କନ୍ତି ନା ନାଇଁ।
ହୁଁ ସୁଜୁନା ଶାଗ ଏଇ ଦି ତିନି ଦିନ ତଳେ ଭାଜିଥିଲି। ଆଉ ଜଣଙ୍କର ଡାଳ ଭାଙ୍ଗି ଯାଇଥିଲା, ଆଣିକି ଦିଟା ଦେଇଥିଲା। ମୁଁ ତାକୁ ଭାଜି ଆଉ ଆଉ ଦିଟା ନଣ ନ୍ଦ ଘରକୁ ଦେଇ ଦେଇଥିଲି, ଆଉ ମୁଁ ଅଧେ ଭାଜିଥିଲି ଅଧେ ଦେଇ ଦେଇଥିଲି ଆଉ।
ହଁ- ଅଁ ତାକୁ କ କେମିତି ସବୁ ଭାଜନ୍ତି ହଉଚି ମୁଁ ତାକୁ ସୁଜନା ଶାଗକୁ କଣ କଲି ନା, ହଉଚି ଉଁ ଯୋଉ ଇଏ ଆ କଣ ତ ମୁଗ ଡାଲି ପକେଇକି ଭାଜେ, ଆଳୁ ପ କେଇକି ଭାଜେ, ଖାଲି ଆଳୁ ଆଉଁ ଟିକେ ଭାଜି ରସୁଣ ଦେଇକି, ଆଳୁ ଭାଜି ଦେଇକି ପାଣି ଟିକେ ଦେଇକି, ତାପରେ ସୁଜନା ଶାଗ କାଟିକି ପକାଏ। ନଅନେ ଖାଲି ଜହ୍ନିଁ ବୋଇତାଳୁ ପକା ଟିକେ ପକାଏ, ଖାଲି ବୋଇତାଳୁ କରେ ମସୁର ଡାଲି ଦେଇ କରେ, ଡାଲମା ବି ତା କୁ ମୁଗ ଡାଇ ଡାଲମାରେ ବି ପକେଇକି କରେ।
ହଁ। ମୁଁ ବି ସେମିତି କରେ, ଆଉ ଆମର ବେଶୀ ଟିକେ ନ ଡିଆ ପକେଇକି ଭାଜେ ହୁଁ। ଆଉ ସଜନା ଶାଗ, ନଡିଆ ପକେଇକି ଭାଜିଲେ ସେଇଟା ଟିକେ ମିଠା ଟିକେ ଦେଲେ, ଭାରି ଭଲ ଲାଗେ ଖାଇଆକୁ।
ହଁ।
ଆଉ ଶାଗ ମୁଗ ସେମିତି ମୁଗ ବି ପକେଇକି ବେଳେ ବେଳେ ଭାଜେ। ଆଉ ସାଗକୁ ଆଉ ସୋରିଷ ମସଲା ଦେଇକି ଆଳୁ ପକେଇକି ତାକୁ ବି କରେ। ଆଉ ପୋଇ ପୋଇଡଙ୍କ ବୋଇତାଳୁ ଆଳୁ ପଣସ ମଞ୍ଜି ତାକୁ ସବୁ ଦେଇକି ତରକାରୀ ଭଳିଆ ହୁଏ। ବେଶୀ ଝୋଳ ରହେନି। ମୁଁ ଖାଉଚି ସିଏ ହୁଏ। ଆଉ ଏମତି ଆଉ ଆଉ ସୁଜୁନା ଶାଗ କୋବି ଯୋଉ ଇଏ କରନ୍ତି। ହୁଁ ତା ଦେହରେ ଚାଉଳ ଚୁନା ଗୋଳେଇକି ତା ଦେହରେ ଯେମିତି କରୁଛୁ ଇଏ ଯୋଉ ଫୁଲ ବରା ତାକୁ ବି ସେମିତି ବି ବରା କରୁଚନ୍ତି।
ଅ ନା ମୁଁ ଫୁଲ୍ ଫୁଲ କୁ କହି ଦେବି। ପତ୍ରକୁ କରନ୍ତି। ଏ ସଜନା ଫୁଲକୁ ସେମିତି ତାକୁ କୁ ବରା କରେ।
ହଁ ସେ ସଜନା ଫୁଲ ହୁଏ। ତା ପତ୍ରକୁ ହୁଏ। ତ ସେମିତି କରିକି ବି ବରା କରୁଛନ୍ତି। ସେ କୁକୁଡିଆ ଲାଗେ ଟିକେ।
ହଁ। ଏଇ ସେଇ ଆଉ ଯୋଉ କହନ୍ତି ତା ଇଏ ଗୁଡା ବି ଖଡା ପଥରକୁ ମୁଁ ସେମିତି କରେ। ସେଇ ଯୋଉ କୁନ୍ଦୁରି ପତ୍ରକୁ କରେ। ପୋଇ ପତ୍ରକୁ କରେ। ସେଇ ଯୋଉ ମାନେ ପିଠଉ ଦେଇକି।
ଚାଉଳ ଚୂନା ଦେଇକି ହଁ।
ଚାଉଳ ଚୁନା ତା ତିରେ ଟିକେ ଯୋଉ ରସୁଣ ଜିରା। ଲଙ୍କା ବାଟି ଦିଏ। ଦେଇଦିଏ ଆଉ ବେସନ ଟିକେ ଗୋଳାଇ ଦିଏ। ତାକୁ ଗୋଲ ଗୋଲ କରିକି ରଖିଦିଏ ଆଉ। ତାୱାରେ ଗୋଲ ଗୋଲ କରି ଥୋଇ ସେଟା ହେଇଯାଏ। ତେଲ ବୁଲି ବୁଲିକି ଦେଇଦେବୁ। ଏମିତି ଛାଣିଲେ କଣ କି ଅଧିକ ତେଲ ଟାଣେ।
ହଁ ହଁ।
ହଁ।
ଆଉ ସେମିତି ମୁଁ ବି ସେଇଆ କରେ ଆଉ। ସଜନା ସାଗ ଆଉ ପାଳଙ୍ଗ ସାଗ ଜାଣିଛୁ ନା ରାଣିଛି ଯେମିତି।
ଆ ହଁ ଚାଳଙ୍ଗ ଶାଗ ଚାଳଙ୍ଗ ଶାଗ ହୁଏ। ଏଠି ତ ସବୁ ଶାଗ ସବୁ ପ୍ରକାର ଶାଗ ମିଳେ।
ହଁ ଆଉ ପାଳଙ୍ଗ ସାଗଟା ବି ଭଲ ଲାଗେ ଖାଇବାକୁ। ହୁଁ ପାଳଙ୍ଗରେ ପୁରୀ
ପାଳଙ୍ଗ ପୁରି ପାଳଙ୍ଗ ପନିରି।
ହୁଁ ଆଉ। କରୁନ ପାଳଙ୍ଗ ପୁରି ଏରିକା କରୁନ।
ହଁ ଥରେ କରିଥିଲି। ଆଉ କରିନି ଏଇ ଉରା ତେଲ ତେଲ ଗୁରା ଖାଇଲା ବେଳକୁ ଦେହ ପା ଭଲ ମନ୍ଦ ହୁଏ। ତାପରେ ପ୍ରବଳ ଗରମ ହଉଥିଲା। ଆଉ ସେଇରା କରିନି।
କଲି।
ହଁ ପାଳଙ୍ଗ ମୁଁ ହେଇ ପାଳଙ୍ଗ ତରକାରୀ କରିଥିଲି। ପାଳନ ପାଳନ। ତରକାରୀ କରିଦିଏ। ସେଇ ରାଇ କରିଦିଏ। ଆଉ ଏରା ପ୍ର ପକୁଡି ପୁରି ଫୁରୀ ଏରା କରିନି।
ଆଉ ଖଡା ଖଡା ଶାଗ ହେଇଛି ନା ତମ ବାଡିରେ।
ହଁ ଖଡା ଲଗା ହେଇଛି କିଛି। ଆଉ ଆ ହେଇ ତ ପାଣି ସଉକା ମାରୁଛି। ସେଇଟା ହଳଦିଆ ପଡିଗଲାଣି।
ବୁଢା ହେଇଗଲାଣି।
ନା ନା ସେ ପାଣି ସକା ଦୋଷରୁ ହଳଦିଆ ପଡିଯାଉଛି। ହଁ ହଁ ଆଉ ସେ ବଢି ନାଇଁ ବେଶୀ ବଡ ହେଇନି। ଆଉ କିନ୍ତୁ ଏମତି ହେଇଛି
ଆଉ ସେ ମତେ ଜଣେ ଆଣିକି ଏଠି ଦେଇଥିଲା। ଆ ସେ ଭାରି ବଡ ବଡ ଗଛ ଦିଟା। ମୋଟା ମୋଟା ହେଇକି ଡେଙ୍ଗା ଡେଙ୍ଗା ଗଛ ଦିଟା ଆଉ ଗୋଟିଏ ଗଛ କାଟିଦେଲା ବେଳକୁ ଏତେ ଗନ୍ଧର ହେଇଗଲା ପୁରା କଂସେ ପରେ
ଅ ହ।
ଆଉ ତା ଦେହରେ ପଣସ ମଞ୍ଜି ଆଳୁ ବଢି ପକେଇକି ଚୋୁର ଚୁଡା ଥରେ କରିଥିଲି ଭାରି ଭଲ ଲାଗୁଥିଲା ଠାବି ଲାଗୁଥିଲା ଡଙ୍କଟା
ଅଂହୋ ତ ମୁଁ ବି ହୁଁ ସେମିତି କରିଥିଲି ସେଉ ମତେ ବି ସେମିତି ତାଙ୍କ ଗଛ କଳା ଗଟେ ସେମିତି ବଡ ଗଛ ଦିଟା ଦେଇଥିଲା ମୁଁ ସେଇ ପଣସ ମଞ୍ଜି ହରିକା କରି ରାଇ କରିଥିଲି ଆଉ
ଆଉ
ହଁ ହ
ଆଉ କଳମ ଶାଗ ଏବେ ଖାଉଛ ନା ଆଉ
ନା କଳ ଶାଗ ଆମର ଏଇଠିକି ସେ ପଡିଆଟାରେ ହେଇଛି ସେ ହେଁ ସେଠୁ ଆଣ ଏ ବର୍ଷା ପାଣି ତ ଲାଗିକି ରହିଛି ଯେ କାଦୁଅ ପଚର ପଚର ହଉଛି କିଏ ଯାଉଛି
ହଁ ବିକ୍ରି ଆସୁନି ବିକ୍ରିବାଲା।
ହଁ ନା ନା ଆସିବାର ନାହି। ଏକରକୁ ଆସନ୍ତିନି ଏତେ, ସେ ସିଆଡେ ସେକର ସେକର ସାଇଡରେ ପଳାନ୍ତି। ଏ କିଏ ବେଳେବେଳେ ଆସେ ନହେଲେ ନାହିଁ।
ହଁ ହଁ। ଆଉ ଶୁନଶୁନିଆ ଶାଗ ଏ ସବୁ ପାଇଛୁ ନା।
ନା ନା ମୁଁ ସେଇଟା ରଖନେ ମୋର କିଏ ବାଛିବ କହନି, ମୁଁ ବାଛି ପାରେନି। ମୋତେ ସମୟ ନାଇଁ।
ସୁନସୁନିଆ ଶାଗ ନାହିଁ ସେଠି।
ଅଛିି କାଇଁ ଏତେ ବଜାରକୁ ଆସେନି। ଆଉ ସେ ବସିକି ବାଛିବା ତ କଷ୍ଟ
ହଁ। ଆଉ ଆଉ କି ଶାଗ ରହିଲା। ଆମେ କି ଶାଗ ତମଆଡେ ମିଳେ ତ।
ତ
ମେଥି ଶାଗ ମିଳେନା।
ହଁ ମେଥି ଶାଗ ଆ ଆମର ମେଥି ପତ୍ରରେ ଆମର ବିଭିନ୍ନ ପ୍ରକାର ଶାଗ ହୁଏ। ପକୁଡ଼ି କରେ, ବରା କରେ। ତାକୁ ସବୁଦିନ ହିଁ ସେ ମେଥି ଶାଗ ଆମର ଏଠି ବହୁତ୍ ବିକ୍ରି ହୁଏ ବୋଲି ମେଥି ଶାଗର ସବୁ ଦିନି ମୁଁ ହଉଛି ତାକୁ ଅଛି ବରା କରିକି ଖାଇବି ହେଲା।
ହଁ।
ସେଇ ସେମିତି ଚାଉଳ ଗୁଣ୍ଡ ଦେଇକି କରେ ଆଉ
ପୋଟଳ ପୋଟଳ ପତ୍ର ବରା କରୁନା।
ନା ନା ସେଇଟା କରେନି, ସେଇଟା ସେଇ ଯୋଉ ପିତା ଗହମ ସେଇଟା ଏଠି ମିଳେ କିି କଣ ହେରା ଆଣନ୍ତିନି।
ହଁ ପିତାର ଆମର ବାଡିସାରା ପୁରା ଭର୍ତ୍ତି। ମଝିରେ ମଝିରେ ଆଣିକି କରିକି ଖାଉ ଆଉ ତାକୁ ହଁ ଆଳୁ ପକେଇକି ଭାଜେ ନହେଲେ ଆଳୁ ପକେଇକି ସାରୁ ପକେଇକି ଟିକେ ଚୁପ ଚୁଡା କରେ ଆ ନହେଲେ ତାକୁ ବରା କରେ ଏମିତି ଆଉ ଭଲ ଲାଗେ ପିଠା ଗୁଡା ଏବେ ବାଡି ସେରା ସବୁ ଟାଣି ମାଣି ହେଇଗଲାଣି ବର୍ଷା ଯୋଗୁଁ ଆଉ ଯାଉନୁ ବାଡ଼ିକି ଆଣିବାକୁ।
ହଁ ଟିକେ ଅସନା ଲାଗିବ ଆଉ ଏଇ ପାଣି ଦୋଷ ରୁୁ ଘାସ
ମୁଁ ସେଇ ଆମ ହୁଁ ଗାଁ ରୁ କେତେ ଲୋକ ନେଇଯାଉଛନ୍ତି ଆସି
ହଁ।
ହୁଁ।
ଆ ଇ ଆମର ସେ ସେଇରା କାହିଁ ଏଠି ମିଳେନା ଆମର ଅଲଗା ଅଲଗା ସବୁ ମିଳେ, ଏଇନା ତ ଏଇ ହେଇ ଛତୁ ଗୋଟେ ସିଆଡେ ତମର ସ ତୁ ଗୋଟେ ମିଳେନି ନା ଏଠି ଗୋଟେ ମିଳେ ଛତୁ ରୁଟକି ଛତୁ ହେଲା। ରୁଟକି ଛତୁ ହେ। ହଁ ସିଏ ରୁଟକି ଛତୁ। ସେ ଟିକେ ଟିକେ ମାନେ ଯେମିତି ବଲ ଭଳିଆ ହେଇଥିବ। ସେ କାଦୁଅ ମେଞ୍ଚେ ମେଞ୍ଚେ ହେଇଥିବ। ସେ ଜଙ୍ଗଲ ମାନଙ୍କରୁ ଆଣିଥିବେ, ବିକିବା ପାଇଁ ତାକୁ ବସିକି ଟିକେ ଉଷୁମ ପାଣି ଦେଇକି ତାକୁ ବସିକି ଘଷିବୁ ତଳେ, ହେଲା ଯୋଉ ପକ୍କା ଯୋଉଠି ହେଇଥିବ ମାନେ ପ୍ଲାଷ୍ଟର ହେଇଥିବ ଘଷିକି ତାକୁ ଧୋଇବୁ, ଧୋଇକି କାଟିକି ଭାଜିବୁ ସେ ତରକାରୀ କଲେ ସେ ଖାଇବୁ ଯଦି କୁଟ କୁଟ କୁଟ କୁଟ କୁଟ ଲାଗୁଥିବ, ପାଟିକି ହେଲା।
ଅହ।
ମୁଁ ସେଇଟା ଖାଏନି ସେ ତାକୁ କୁହନ୍ତି ହେଇ ଯୋଉ ସବୁ ଜଙ୍ଗଲ ମାନେ ସବୁ ଯୋଉ ପତ୍ର ସବୁ ଏକାଠି କରିକି ରଖନ୍ତିନି ନା ହେଲା ସେଇ ସେଇ ଯୁ କହନ୍ତି ଏକାଠିରେ ସେଇ ଛତୁ ଗୁଡା ହୁଏ। ହେଲା ସେ ଅ ପାଣି ସେଇଟା ଆଣନ୍ତି ବୋଲି ମୁଁ କହିବି ସେଇଟା ହେଇ ସାପ ଫାପ ଅଣ୍ଡା ଫଣ୍ଡା ଦେଇଥିବେ ମୁଁ ସେଇଟା ହଁି ମନ କରିକି ଖାଏନି।
ଉଁ ହଁୁ ହଁୁ ହଁ। ଆଉ ନାଡି ଛତୁ ଆମର ଏ ବର୍ଷ କାହିଁ ଆଉ ନାଡି ଛତୁ ଫୁଟିଲାନି ଆମ ବାଡିରେ।
ନା ଫୁଟିବ ଘ ବେଶି ଘଡଘଡି ବିଜୁଳି ମାରିନି। ସେ ହୋଇନି ଆଉ
ହଁ ଆମର ବାଡିରୁ ଯଦି ଫୁ ଫୁଟିବାକୁ ମନ କରିବ ଏକାଥରେ ବାଲଟିଏ ବାଲଟି ଏ ଫୁଟିବ।
ନା ଆସିବା ଯୋଉ ଜାଗାରେ ଫୁଟୁଥିବ ସେଇ ଜାଗାରେ ହିଁ ଫୁଟିବ ସେ ଆଉ କୋଉଠି ଘଡଘଡି ବିଜୁଳି ବାଜେ ନିକି କଣ କେଜାଣି?
ହଁ ସେଇଆ
ହଁ ଏକାଥରେ ଘାଣ୍ଟିଏ ଘାଣ୍ଟିଏ ଫୁଟେ ଆଣିକି ସେଇଆ କୁ ଖାଲି ଭାଜିିକି ଖାଇଲେ ଭାରି ଟେଷ୍ଟ ଲାଗେ।
ହଁ ଆମର ଏଠି ବି ଆମ ସେ ପଡିଆର ଆଉ ଗୋଟେ ଛୋଟି ବି ଛତୁ ଗୁଟେ କଣ କହନି ଭୁଣ୍ଡୁକି ଛତୁ ହେଲା।
ହୁଁ ହୁଁ।
ଫୁଣ୍ଡୁକି ଭୁଜି ଏମିତି ଗୋଲ ଗୋଲ ହେଇକି ହେଇଥିବ। ସେ ତା ଉପର ଚୋପା ଛଡେଇଦେବ ଆ ଆମ ସେ ମା ତାଙ୍କର କହିବେ ସେଇଟା ଭାଜିଦେ ଭାଜିଦେ କିନ୍ତୁ ବଢିଆ ବାସେ କି ଭାଜିବୁ ମାନେ ବଢିଆ ବାସ୍ନା ହବ ଛତୁ ବାସ୍ନା ହେଲା ମୁଁ ଆମ ସିଆଡେ ଏ ତେ ଏଇଡା ଏଇଡା ସବୁ ଛତୁୁଗୁରା ନାଇଁ ମୁଁ ସେଇଟା ଖାଏନି କହେ ହଁ ଏଇଡା କଣ ଲାଗୁଛି ମୁଁ ଖାଇବିନି କୋଉଠି କିଏ କଣ ହେଇଥିବ ମୁଁ ଖାଏନି। ଏବେ ସେ ମା ମା ତାଙ୍କର ଖାନ୍ତି।
ହଁ ହଁ।
ହ।
ହଉ ହଉ, ମୋର ଟିକେ କାମ ଅଛି ତାହେଲେ ରହୁଛି।
କନ୍ତ।
ରହୁଛି।
ହଁ।